ହଁ ହ୍ୟାଲୋ ଜୟ ଜଗନ୍ନାଥ। କଣ କରୁଛନ୍ତି?
ନାଇଁ ଏଇଠି ଟିକେ କାମ ସବୁ ସାରିକି ବସିଥିଲି, ପୁଣି ଏବେ କାମ ଆରମ୍ଭ ହବ ହବ ଘର ଝାଡ଼ୁ, ସନ୍ଧ୍ୟା ଦବା, ସବୁ କାମ ହବ
ଆ ଖାଇ ସାରିଲେଣି?
ହଁ ମୁଁ କେତବେଳୁ ଖାଇ ଚାଲିଲିଣି ।
ଓହୋ। ଘରେ ସମସ୍ତେ ଖାଇ ସାରିଲେଣି?
ହଁ ହଁ ସମସ୍ତଙ୍କର ଖିଆପିଆ ସରିଲାଣି ଆ ଏବେ ସନ୍ଧ୍ୟା ପୂର୍ବରୁ ଯୋଉ କାମ ଆରମ୍ଭ ହବ
ଆଜ୍ଞା। ସେପଟେ ତ ଦିଦି କଣ ମାନେ କ ଓ ସନ୍ଧ୍ୟା ହେଇଗଲାଣି କି?
ନାଇଁ ନାଇଁ ନାଇଁ ସନ୍ଧ୍ୟା ହେଇନି ଅଛି ସମୟ। ଅଧଘଣ୍ଟା ଗୋଟେ ଘଣ୍ଟା ଆଚ୍ଛା ଆଚ୍ଛା ନାଇ ଟେ ହେଇନି ଆମ ଓଡିଶାରେ ବି ହେଇନି ସନ୍ଧ୍ୟା।
ହୁଁ ହୁଁ।
କୋଉଠିକା ଇଏ
ଆମ ଘର କଟକ ବା ଦିଦି।
ଆଚ୍ଛା।
କଟକ କିିଶନ ନଗର।
ହଁ ହଁ ହଁ ।
ହଁ ନିମାଳ। କିଶନ ନିର୍ମଳ ମଝିରେ ଆମେ ଆଉ।
ହୁଁ ହୁଁ।
ଆଜ୍ଞା।
ଆଉ ଅଚ୍ୟୁତାନନ୍ଦ ଦାସ ପ୍ରଭୁଙ୍କର ତ ହେଇଥିଲା ଦେବସ୍ନାନ ପୂର୍ଣ୍ଣିମା ବୋହୁତ ଲୋକ ଭିଡ଼ ହେଇଥିଲେ।
ଆଜ୍ଞା।
ବି ହେଉଥିଲା ବର୍ଷା ତ ହୁଏ କାରଣ ଜଗନ୍ନାଥ ସ୍ଵୟଂ ଆସୁଛନ୍ତି, କିଛି ସମୟ ପାଇଁ ନିର୍ମଳ ସେଇଦିନ ଅଚ୍ୟୁତାନନ୍ଦ ପ୍ରଭୁ ନେଇକି ଆସିଥିଲି ବର ଜଗନ୍ନାଥଙ୍କୁ ନିମନ୍ତ୍ରଣ କରିକି ଆସିଥିଲେ ସବୁ ବର୍ଷ ସେ ଦେବସ୍ନାନ ପୂର୍ଣ୍ଣିମାରେ କିଛି ସମୟ ପାଇଁ ନିହାତି ନିର୍ମଳ ଆସିିଥି
ହଁ ହଁ ମୁଁ ତ ଯାଏ ଏଇ ବର୍ଷ ଟିକେ ବାହାରେ ରହିଯାଇଚି। ବାଙ୍ଗାଲୋର ଆସିଲେ ବୁଲିବାକୁ ତ ଯାଇନି। ଆଉ ଏବେ ମାନେ ଦେବସ୍ନାନ ପୂର୍ଣ୍ଣିମାରେ ତ ନଥିଲି। ଜ୍ୟେଷ୍ଠ ପୁର୍ଣିମାରେ କିନ୍ତୁ ଆଗରୁ ଯାଇଥିଲି ବୁଲି ବାଲିକି ଆସିଥିଲେ ନିର୍ମଳ ପାଖରୁ।
ଆଛା ଭାଇ ନିର୍ମାଳ କାହିଁକି ସେଇ ଜାଗାରେ ପଦ୍ମବନ ପୀଠ ନିର୍ମାଳ କାହିଁକି ସେ ଜାଗାର ନାଁ ହେଇଚି ଜାଣିଚନ୍ତି?
ନା ଦିଦି ମୁଁ ତ ଆକଚାଲି ଦିଦି ମୁଁ ଜଗତସିଂହପୁରରେ ହିଁ ଜନ୍ମ ନେଇଚି।
ନାଇଁ ନାଇଁ ନିର୍ମାଳ କାହିଁକି ନା ହେଇଚି ସେ ଜାଗାର ଜାଣି
ନା ନା ଜାଣିନି।
ଆ ପ୍ରକୃତରେ ପ୍ରଭୁ ଅଚ୍ୟୁତାନନ୍ଦ ଦାସ ଜଗନ୍ନାଥଙ୍କ ପାଖକୁ ଯାଇଥିଲେ?
ଆଜ୍ଞା।
ତାଙ୍କର ଆସିବାକୁ ଜମା ଜଗାଙ୍କୁ ଛାଡିକି ଇଚ୍ଛା ନଥିଲା କିନ୍ତୁ ପ୍ରଭୁ ତାଙ୍କର ଗୋଟେ ମାୟାରେ ସେ ତାଙ୍କୁ ଦେଲେ କହିଲେ ପ୍ରଭୁ ଯଦି ମୁଁ ଯିବି ତାଲେ କିଛି ମୋତେ ଆପଣଙ୍କର ଆଜ୍ଞା ହେଉ। ଭଗବାନ ଜଗନ୍ନାଥ ପ୍ରଭୁ। ତାଙ୍କୁ ଗୋଟେ ମାଳ ଦେଲେ ଫୁଲ ମାଳ। ଫୁଲ ମାଳଟି ଦେଲେ ସେ କହିଲେ ଏଇ ମାଳ ଟୁ ତୁ ଧରି ଧରିକି ଯିବୁ ଏ ମାଳଟି ଯୋଉଠି ଶେଷ ହବ। ତୁ ସେଇ ଜାଗାରେ ରହିବୁ ଆଉ ମୁଁ ପ୍ରତିବର୍ଷ ଦେବସ୍ନାନ ପୂର୍ଣ୍ଣିମାରେ ଜନ୍ମ ଦିବସରେ ତୋର ମୁଁ ସେଇଠି ତୋତେ ଯାଇ ଦେଖା କରିବି।
ଆଚ୍ଛା ଆଛା ହ ବହୁତ ସୁନ୍ଦର
ମୁଁ ଗୋଟେ ଭଗବାନ ଭକ୍ତ ପାଇଁ ସବୁବେଳେ ଭଗବାନ ବନ୍ଧା ନେ ମାଳ ମାନେ ମାଳଟି ଆସି କି ଆମର ନିର୍ମାଳରେ ସେଇ ଜାଗାରେ ସରିଲା। ଭଗବାନ ଆସି ସେଇଠି ରହିଲେ। ମାଳ ନେ ମାନେ ନେ ମାଳ ତା ନା ସେଇଥିପାଇଁ ହେଲା ନିର୍ମାଳ। ଆଉ ସେ ଅଛି ଧନ ଦାଦା ସମାପଷ
ଆଜ୍ଞା ଦିଦି ମୁଁ ଏବେ ଏପଟେ ରହୁନଥିଲି ଏବେ ଆସିଛି ପାଞ୍ଚ ଛଅ ବର୍ଷ ହେଇଗଲାଣି । ଆମ ଘର ଆକଚାଲି ଏପଟେ କିନ୍ତୁ ଆମେ ରହୁଥିଲୁ ପିଲାଦିନ ଜଗତସିଂପୁର ଲାଇନ ରେ ତ ଆଉ ତମ ଠାରୁ ଏ ସବୁ ଶୁଣିଲି ଭଲ ଲାଗିଲା ।
ହଁ।
ମୁଁ ମାନେ ଘର ପାଖରେ ହେଇକି ବି ଏସବୁ ଜାଣିନଥିଲି
ଆଚ୍ଛା ଜଗସିଂଥ ଭାଇ ସମସ୍ତେ ସବୁ କଥା ଜାଣିନଥାନ୍ତି ଆପଣଙ୍କ ଠାରୁ ମୁଁ କିଛି ଜାଣିବି। ଆପଣ ମୋ ଠାରୁ କିଛି ଜାଣିବେ।
ଆଜ୍ଞା।
ସେଇଟା ହିଁ ମଣିଷ। ହଁ ମୋ ମାଉସୀ ଘର ସେଇଠି ଯାଇଛି। ଛତିର ଦୁଇ ଛତଆ ପଟ ବସରେ ତ ସେ କିଛି ଜାଣିନି କିନ୍ତୁ ଯେତିକି ନିଜେ ଦେଖିଛି ଭଗବାନଙ୍କର କଳକୀୟ ଅବତାର ସେଇଠି ଅଛି। ଭଗବାନ ନିଜେ ଖଣ୍ଡା ଧରିଛନ୍ତି। ପରକ୍ଷ ଅବତାର ମୁଁ ପୁରା ନିଜେ ଦେଖିଛି ଭଗବାନଙ୍କୁ ସେଇ ରୂପରେ। ନମସ୍କାର କରିଛି ଆଉ ସେଠି ବି ଆମର ପଡ଼ିଯୁଗ ଶେଷରେ ସ୍ଵୟଂ ଜଗନ୍ନାଥ ସେଇଠିକି ଆସିବେ ଟ୍ରେନ୍ ଯୋଗେ ପଳେଇ ଆସିବେ କଳେ ମୁଁ ଜେଜେମା କୁହେ ମାଡ଼ିକର ଲ ଖାଇଛି। ବୋଇରି ସେଇଠି ଅଛି ଯେଉଁ ବୋଇର ଷ୍ଟେସନରେ ଟ୍ରେନ୍ଟି ଟି ଛିଡ଼ିଯିବ ମାନେ ତାର ଇଞ୍ଜିନ୍ ଆଉ ଡବା। ଅଲଗା ଅଲଗା ହେଇଯିବ ଇଞ୍ଜିନ୍ ସେଇଟି ରହିବ। ଡବାଟି ଆସି ଛତିଆରେ ଲାଗିବ ଯେଉ ଯଉ ଡବାରେ କି ପ୍ରଭୁ ଶ୍ରୀ ଜଗନ୍ନାଥ ଥିବେ।
ଆଚ୍ଛା ଆଛା।
ଆଉ ଜଗନ୍ନାଥଙ୍କୁ ତ ଦେବସ୍ନାନ ପୂର୍ଣ୍ଣିମାର ଆଉ ଦେ ସ୍ନାନ ପରେ ଜ ଏବେ ଜରରେ ଅଛନ୍ତି ଠାକୁର। ଅଣସର ଘରେ ଅଛନ୍ତି ଅଲାରନାଥ ରେ ଭଗବାନ ଏବେ ଦର୍ଶନ ଦଉଛନ୍ତି। ପଟିଦିଅ ପୂଜା ହଉଛି ଦେଉଳରେ ଅଲାରନାଥରେ ଏବେ ବହୁତ ଭୃଡ ହଉଥିବ ଅଲନାଥ ଦର୍ଶନ କେବେ ତ କରିନି ମୁୋ ଖରେ ଯେତିକି ଶୁଣିଛି ବହୁତ ଭିଡ ହୁଏ। ଅଲାରନାଥ ଠକୁରଙ୍କ ପାଖରେ କ୍ଷିରି ଭୋଗ ହୁଏ।
ଆଜ୍ଞା।
କେତେ ଭୋଗ ହୁଏ ଅଛନ୍ତି ମାନେ ଭଗବାନଙ୍କର ଏଇ ଯୋଉ ଲୀଳା ସବୁ ମାନବୀୟ ଲୀଳା ଆମ ମଣିଷ ମାନଙ୍କ ଜାଣିବା ପାଇଁ ସବୁ କିଛି କି ମତ୍ୟ ମନୁଷ୍ୟ ଦେହ ଧରି ଦେବତା ହେଲେ ମରଇ ମାନେ ମୂର୍ତ୍ୟରେ ଆମେ ମଣିଷ ଜନ୍ମ ପାଇଛେ ତ ଦେବତା ହେଲେ ବି ସେିଏ ନବକଳବର ହଉଛନ୍ତି। ତାଙ୍କ ଦାରୁ ପୁଣି ନବ ଳବରେ ହେଛି ସେଟା ଏବେ ମଣିଷ ଆମେ ବି ଜନ୍ମ ହେଇଛ ଦିନେ ମରିବା ମରିବା ପୂର୍ବରୁ କିଛି ଭଲ କାମ କରିବା ଭଲ କଥା ଲୋକଙ୍କୁ ଶିଖେଇବା ଲୋକଙ୍କ ଠାରୁ କିଛି ଭଲ କଥା କଥା ଜାଣିବା ଶିଖିବା ଶିଖେଇବାର ଇଏ ଦୁନିଆ କିନ୍ତୁ ଭଲ କଥା ଶିଖେଇବା ଖରାପ କାମ କରିବାନି କି ଖରାପ କଥା
ଦିଦି ମାଆଙ୍କ ବିଷୟରେ ଜାଣିଛନ୍ତି କି ନାଇଁ?
ମାଙ୍କ ବିଷୟରେ କଣ କହୁନାହାନ୍ତି ଆପଣ ତ ମାଙ୍କ ପାଖା ପାଖି।
ହଁ ହଁ ମୁ ଆମର ଯେତେବେଳେ ଆଜ୍ଞା ଉଣେଇଶହ ଅନେଶତ ମସିହା ଆଜ୍ଞା ମହା ବାତ୍ୟା ହେଇଥିଲା ସେପଟେ ସମୁଦ୍ର ପାଣି ଆସିଥିଲେ ମାଆଙ୍କୁ ଦର୍ଶନ କରିବା ପାଇଁ
ଆଜ୍ଞା।
ପୁରା ସେପଟୁ ପାରାଦୀପୀ ଠାରୁ ଆରମ୍ଭ କରି ବଡ କୁଜ କୁଜଙ୍ଗ ପୁରା ପହଞ୍ଚି ଯାଇଥିଲେ ଏକ ସମୟ ଧୋଇ ହେଇ ଯାଇଥିଲା ବହୁତ ଲୋକ ମରିଥିଲେ ଲାଷ୍ଟରୁ ମା ଆ ମାନେ ରହି ପାରିଲାନି ଭକ୍ତଙ୍କ ଏତେ ମାନେ ଦୁଃଖ ଦେଖ ସିଏ ମା ଲାଷ୍ଟ କୁ କଣ କଲେ ନା ନିଜେ ପଳେଇଲେ। ସେତେବେଳେ ରାହା ମ ପାଣି ଆସିଲ ସେ ତେବେୁ ମା ନିଜେ ପଳେଇଲେ ମା କହିଲ ସେଠି ମାନେ ଗଳି ପଡିଥିଲା ଗୋଟେ କପଡା ଗଳି ଥିଲା ମା ସ୍ୱପ୍ନ ହାତ କରିଥିଲେ ବଡ ପଣ୍ଡାକୁ ଘଣ୍ଟ ବାାର ରେ ନଥିଲା ହୁଳୁଳି ବାଜଥିଲା ଗଲାଣି ମା ମନୁ କହ ମା ଯାଇକି ଦର୍ଶନ କରିବାକୁ ପେ ସେଗଠକୁ ଆସ୍ତେ ସମୁଦ୍ର ପଛକୁ ଫେରିଲେ ଯୋଉ ହିସାବରେ ନାଇ ନାଇ ହେଇଥିଲା ସେ ପଶ ରେ ଆମର ସେପଟୁ ପୁରା ଧୋଇ ହେଇଯାଇଥିଲା ଆଜ୍ଞା ଆଞା। ହଁ ପୁରା ସେପଟୁ ଧୋଇ ନେଇ ଆସିଥିଲା ପୁରା କିଛି ନଥିଲା ବହୁତ
ହଁ ସେଇଥିପାଇଁ କୁହନ୍ତି ନା ଏର୍େ
ହଁ ବହୁତ ଲ ମାରି ଜରେ
ମା ଅଛି ଦୁନିଆରେ ନିହାତି ଐଶ୍ଵରିକ ଶକ୍ତି ଅଛି ନହେଲେ ସୂର୍ଯ୍ୟ ଚନ୍ଦ୍ର ଏଇ ସବୁ ଆମ ହାତ କଥା ନୁହେଁ ଦିନ ରାତି ଭଗବାନ କରୁଛନ୍ତି କୌଣସି ମଣିଷ କୌଣସି ବୈଜ୍ଞାନିକ ଅଧପତି ଆମେ ବିଜ୍ଞାନକୁ ଯେତେ ମାନେ କଣ କହିଲେ ଗୁରୁତଵ ଦବା କଥା ଦବା ତାପରେ ବି ଭଗବାନଙ୍କୁ ମାନିବା ନିହାତି ଆବଶ୍ୟ ନିହାତିଆ ପୁଶ୍ୟକ ବିନା ଭଗବାନ ସୃଷ୍ଟି ଚାଲିନି କି ଚାଲିବନି ଗଛର ପତ୍ର ବି ହଲିବନି। ଆ ଆମେ କଥା ହଉଛ ଏଇ ଆପ୍ ମାଧ୍ୟମରେ ସେଇଟା ବି ଭଗବାନଙ୍କର ଇଚ୍ଛା ଆମେ ଭବାନଙ୍କ କଥା କି ଜାଣିବା ବୁଝିବା ମୁଁ ଆପଣଙ୍କ ଠାରୁ ବି ଶିଖିବେ ଆପଣ ମୋ ାରୁ ଶିଖିବେ ସେଥିପାଇଁ ଭଗବାନ ଆମକୁ ଏ ଆପ୍ ଦେଇଛନ୍ତି ଗୋଟେ ମାଧ୍ୟମ କରିକି ଭଲ କଥା ଶିଖି ଶିଖିବା ଭଲ କଥା ଶିଖେଇବା ଲୋକଙ୍କ ପାଖରେ ପହଞ୍ଚେଇବା ଏହିଇ ଆପ୍ ମାଧ୍ୟମରେ
ଆଜ୍ଞା ଆଗରୁ ତ ଆଗରୁ ତ ଆଗରୁ ତ ଦ ମାନେ ଯେତେବେଳେ ଏ ସବୁ ନଥିଲା କିଛି ମୋବାଇଲ ଯେତେବେଳେ ବାହାରି ନଥିଲା ସେତେବେଆ ସାଙ୍ଗ ସାଥି ମଉଜ କିନ୍ତୁ ବହୁତ ସୁନ୍ଦର ଥିଲା। ସାଙ୍ଗ ସାଥିରେ କଥା ହବା ସାଙ୍ଗସଥି ଗୋଟି ଏଠି ଲେଖିବା
ଦେଖ ଭାଇ ମୁଁ ଗୋଟିଏ କଥା କହିବି ସବୁ ଜିନିଷର ଭଲ ଅଛି ଖରାପ ଅଛି ଆମେ ଭଲ ଟାକୁ ସବୁବେଳେ ଗ କରିବା ଉଚିତ ଖରାପାକୁ କ ଗ୍ର କରିବା ମୋବାଇଲ ବି ଆମ ଭଲ ପାଇଁ ଆମ ଖରାପ ପାଇଁ ଆମେ ତାକୁ ଖରାପ ବାଟରୀ ବ୍ୟବହାର କଲେ ଖରାପ ହବା ଭଲ ବାଟରେୀ ବ୍ୟବହାର କଲେ ଭଲରେ ଯିବା ମୋବାଇଲ ମାଧ୍ୟମରେ ଆମେ ସାଙ୍ଗେ ସାଙ୍ଗେ ଘରକୁ ଆପଣ ବାହାରେ ରହୁଛନ୍ତି ମା କ ଦେଖି ଦେଖକୁ ଇଛା ହେଲା କନ ନଥିଲେ କଣ ଦେଖି ପାରୁଥାେ ସାଙ୍ଗେ ସାଙ୍ଗେ ଦେଖିପାରୁଛନ୍ତି ଭିଡିଓ କଲ ମା କଣ କରୁ ନଙ୍କ ଦେହ କେମିତି ଅଛି
ଆଜ୍ଞା ଯେ କୌଣସି ମାନେ ଡାକ୍ତରୀ କେ ହବ ଯେକୌଣସି ଅସୁବିଧା ହେଲେ ବି ସାଙ୍ଗେ ସାଙ୍ଗେ ଆମେ ପହଞ୍ଚିଯାଏ
ପହଞ୍ଚି ପାରୁଛିେ ଆଗରୁ କେତେ ଅସୁବିଧା ହଉଥିଲା ଲୋକମାନୋନେ ଖବର ଲୋକଙ୍କ ପାଖରେ କଣ ଜଣ ଏମିତି କି ଲୋକଙ୍କର ମରିବା ଖବର ବି ଲ ଏକ ତିନି ଦିନ ପରେ ପାଉଥିଲେ ହଁ ଆଉ ସେଇଟା ଆମେ ସାଙ୍ଗେ ସାଙ୍ଗେ ପାଇପାରୁଛୁ ଯେ ଏଇଟା ହାର ତର ଭଲ ଗୁଣ ଆମେ ବିଭିନ୍ନ ପ୍ରକାର ପାଠ ପଢ଼ିପାରୁଛେ କାହା ସାଙ୍ଗରେ ଭଲ କଥା ବିପଦ ହେଇ ପାରୁଛେ ସାଙ୍ଗସାଥି କରିପାରୁଛେ ଦେଖିପାରୁଛେ କିନ୍ତୁ ଆମେ ତାକୁ ଯଦି ଖରାପ ବାଟରେ ବ୍ୟବହାର କରିବା ତ ସେଇଟା ଆମ ପାଇଁ ଖରାପ ହବ ନା। ସେଇଟା ହେଲା କଥା ସବୁ ଜିନିଷ ପୁରା ଭଲ ଖୋଜନ୍ତୁ। ଆ ଆମ ଶରୀରରେ ଭଲ ଅପେକ୍ଷା ଖରାପ ଅଧିକ ଅଛି ତ ଖରାପକୁ ଆଡ଼େଇକି ଭଲଟାକୁ ଗ୍ରହଣ କରିବାକୁ ଚେଷ୍ଟା କରନ୍ତୁ ଆପଣଙ୍କ ସାଙ୍ଗରେ କଥା ହେଇକି ବହୁତ ଭଲ ଲାଗିଲା। ଭାଇ ମା ବିଷୟରେ ଗୋଟେ କଥା ଏତେ ବଡ କଥା ଜାଣିଲି ମୁଁ ଜାଣିନଥିଲି ଏଇ କଥା ଟା।
ଆଜ୍ଞା ମତେ ମୋ ଘରେ କହନ୍ତି ମୁଁ ତ ସେତେବେଳେ ଛୋଟ ଥିଲି।
ହଁ ହଁ ହ ହଁ ଆମେ ତ ସବୁ ଜିନିଷ ଜାଣିଥାଉ କି ଆମେ ଅନ୍ୟ ଶୁଣିକି ଶିଖୁ ଜାଣୁ
ଆଜ୍ଞା।
ଆଉ କଣ ଖିଆପିଆ ହେଇଥିଲା ଭାଇ?
ହଁ ଦିଦି ଆଉ ସନ୍ଧ୍ୟା କେତେବେଳେ ଦେବେ?
ହଁ ସନ୍ଧ୍ୟା ସମୟ ଆମର ଏବେ ହେଇନି ଆଉ ଘଣ୍ଟେ ଦେଢ ଘଣ୍ଟା ପରେ ହେଇଯିବ। ତଥାପି ମୁଁ ଯାଉଛି କିଛି କାମ କରିବି ତାପରେ କାମ ଅଛି ମୁଁ ଅଛି କାମ କରିବି ଆପଣ ଯାଆନ୍ତୁ କଣ କରିବେ ପରେ କେବେ କଥା ହେବା
ଆଜ୍ଞା ଦିଦି ଆଜ୍ଞା ରଖୁଛି ଆଜ୍ଞା ଆଜ୍ଞା ଦିଦି।